ଉ
ଜୟ ଜଗନ୍ନାଥ।
ବନ୍ଧୁ କଣ ହୋଉଛି?
ବର୍ଷା ହୋଉଛି ବନ୍ଧୁ। କୁଆଡ଼େ ଯିବ ଆଉ?
ବନ୍ଧୁ ବର୍ଷା ତ ବନ୍ଧୁ ବର୍ଷା ତ ଆମ ଆଡ଼େ ବି ପ୍ରବଳ ହଉଛି। ବନ୍ଧୁ କଣ ଖାଇ ଥିଲେ ଆଜି ଦି ପହରେ?
ଏଇ ବନ୍ଧୁ ଭାତ, ଡାଲି, ପୋଟଳ ଭ ଜା, ଆଉ କଦଳୀ ଭଜା, ଏଇ ସବୁ ଜିନିଷ ଖାଇବା ହଁ ବନ୍ଧୁ ଯେହେତୁ ଆମେ ଟିକେ ନିରାମିଷ ଲୋକ
ହ ଆଜ୍ଞା ଆଜ୍ଞା।
ସାଧା ଟିକେ ଆଉ।
ଆଉ ବନ୍ଧୁ ଆଉ ଆପଣ ଯୋଉ କହୁଥିଲେ ମାଛ ଚାଷ କରିବା ପାଇଁ ସେଟା କଣ କଲେନି କି?
ମା ଚାଷ ତ ବର୍ତ୍ତମାନ ଭାବୁଛି ଏବେ ଟିକେ ରହିଯିବି କାହିଁକି ନା ମ୍ ଯେହେତୁ ମୁଁ ଟି କେ ଭାବୁଛି ଶୀତ ଦିନ ବେଳକୁ ଆସିଲେ। ଭାବୁଛି ସେତେବେଳ କୁ ଯାଇ ଆରମ୍ଭ କରିବି କାହିଁକିନା ଟିକେ ଅସୁବିଧାକୁ ଏବେ ମୋର।
ଆଜ୍ଞା।
ଅସୁବିଧା ଟିକେ ହେଲା ପଇସା ପତର ରେ।
ଆଜ୍ଞା ଆଜ୍ଞା ପଇସା ପତ୍ର ଆପଣ କିଛି।
ବି ଏ ବିଷୟରେ ଚେଞ୍ଜ କରିଦେବି ଭାବୁଛି ଶୀତ ଦିନ ବେଳକୁ କରିବି। ଆଉ ଟେ କଥା ହଉଛି ମନୋଜ ଆଉ ଟେ କଥା ଶୁଣନ୍ତୁ ହଁ କୁହନ୍ତୁ।
ହୁଁ ଏଇ ବନ୍ଧୁ ଗୋଟା ମାଛ ଚାଷ ପାଇଁ ଗୋଟା ଋଣ କରି ଦଉ ନାହାନ୍ତି ବ୍ୟାଙ୍କ ରେ।
ନିଶ୍ଚିନ୍ତ ମୁଁ ଭାବୁଛି ସେଇଠି ବା ଟିକେ ଅସୁବିଧା ହେଲା ମୁଁ ଆଉ କଁ। ସେଇ ଋଣ ପାଇଁ ଟିକେ ଅସୁବିଧା ଟି ହେଇଛି। ସେଥିଲାଗି ମୁଁ ଟିକେ। ଚେଞ୍ଜ କଲି ମାନେ। ଶୀତ ଦିନ ବେଳକୁ ଆଉ ଆଉ ଗୋଟେ କଥା ହଉଛି ବନ୍ଧୁ କଣ କହିଲେ। ଯୋଉ ଉଁ ବର୍ଷାଟି କାଲି ଯୋଉ ଭଳିଆ ହେଇଛି।
ହଁ ବନ୍ଧୁ କୁହନି ଆ ଯୋଉ ବର୍ଷା କାଲି ହେଇଛି ଆମର। ନିଅଁ ତଡା ହେଇଥିଲା ଆମ ଘର କାମ ପାଇଁ ସେ ନିଅଁ ସବୁ ଫୁଲ ହେଇ ଯାଇଛି ପାଣି।
ଆଜ୍ଞା ଆଉ ଗୋଟେ କଥା ହଉଛି କଁ କହିଲ? ଯୋଉ ମାଛ ତ ଯୋଉ ରେଟରେ ଧରୁଛନ୍ତି ଲୋକ ଏଠି।
ହୁଁ।
ବର୍ଷାରେ ତମେ ଦେଖି ବିଶ୍ଵାସ କରି ପାରିବେନି ଏତେ ମାଛ ଧଇଲେଣି।
ବନ୍ଧୁ ମାଛ କୋଉଠି ଧରୁଛନ୍ତି ବନ୍ଧୁ ଆମକୁ ଟିକେ ଜଣାନ୍ତୁ ଆମ ବି ଟିକେ ଯାଇଁ।
ଏଇ କୋଉଠୀ କହିଲେ ଆମର ଯୋଉ ପୁରସ୍ ସ୍ତମ ପୁର ଗଲା ବେଳକୁ ଯୋଉ ପୋ ପୋଖରୀ ଟେ ଯୋଉ ଛୋଟ ପୋଲଟିଏ ଅଛି। ବଡ ପୋଖରୀ ସାଇଟ୍ ରେ ଏପଟେ ଛୋଟ ପୋଲଟି ଅଛି‌ ନିଶ୍ଚିନ୍ତ ସକାଳୁ ମୁଁ ଉ ଉଠିଲା ବେଳକୁ ମୁଁ ବନ୍ଧୁ ଟିକେ ମୁଁ କାଲି ଲେଟ ରେ ଶୋଇଛି।
ଆଜ୍ଞା।
ମୁଁ କାଲି ଲେଟ୍ ରେ ଶୋଇଥିଲି ବନ୍ଧୁ।
ଆଜ୍ଞା।
ଟିକେ ଲେଟ୍ ରେ ଆଜି ଉଠିଲି ଉଠିଲା ବେଳକୁ ମୁଁ ମୁଁ। ପ୍ରାୟତ ଦୁଇଶହ ଲୋକ ସେଠି ଠିଆ ହେଇଥିଲେ ନିହାତି ପନ୍ଦର କି କୋ ଡିଏ ଜଣ ଜ ଜାଲୁଆ ହେଠି ଫୋପାଡୁ ଛନ୍ତି। ମାଛ ଦେଖୁଛନ୍ତି ଖାଲି ବାଳି ହଁ ମାଛ ହଉଛନ୍ତି ବାଳିଆ। ପୋଓଳା ନିଶ୍ଚି ନିଶ୍ଚି ଏବେ ନିଶ୍ଚ ଉଁ ଯୋ ଏବେ ଟିକେ ଦୁଇ ପହର ଯେହେତୁ ଲୋକ ଟିକେ ପଳେଇଛନ୍ତି। ଏବେ ପ୍ରାୟତ ଦଶ ଷାଠିଏରୁ ସତୁରି ଜଣ ଅଛନ୍ତି।
ତା ହେଲେ ବନ୍ଧୁ ଭଉତ ମାଛ ଉଠୁ ଉଠୁଛନ୍ତି ତାହେଲେ ଆପଣଙ୍କ ସେଇଠି। ତାହେଲେ ବନ୍ଧୁ ଭଉତୁ ମାଛ ଧରୁଛନ୍ତି ତାହେଲେ ଆପଣ ସେ ପୋଖରୀ ପାଖରେ ଏବେ।
ସେ କଉଚି।
ବନ୍ଧୁ ମୁଁ କହିଲି ତାହେଲେ ଭଉତୁ ମାଛ ଧରୁଛନ୍ତି ଆପଣ ସେ ପୋଖରୀ ପାଖରେ।
ଆଜ୍ଞା ଆଜ୍ଞା ଆଉ ବନ୍ଧୁ କଣ ଖାଇଛନ୍ତି ଆପଣ।
ବନ୍ଧୁ ଆମେ ତ ଏଇ ଏବେ ଖାଇଲୁ ଜଷ୍ଟ ତ ଭାତ କୁ ମାଛ ତକାରୀ। ହାଲୋ। ହାଲୋ। ହାଲୋ। ହଁ ବନ୍ଧୁ ହାଲୋ। ହାଲୋ ବନ୍ଧୁ।